ହ୍ୟାଲୋ, ଆଜ୍ଞା ବନ୍ଧୁ ଶୁଭ ସକାଳ।
ଶୁଭ ସକାଳ। କେମିତି ଅଛନ୍ତି?
ଆମେ ତ ବହୁତ ଭଲ ଅଛୁ। ଆପଣ କେମିତି ଅଛନ୍ତି?
ହ ଭଲ ଭଲ କଣ ଚାଲିଛି?
ଏମିତ୍ର ବିଶେଷ କିଛି ଚାଲିନି ଯେହେତୁ ଆପଣ ଜାଣିଥିବେ ଏବେ ସାଢେ ଆଠଟା ହେଲା ମାତ୍ର ତ ଯେହେତୁ କମ୍ରକ୍ଷେତ୍ର କୁ ଯିବାର ଅଛି। ସେଥିପାଇଁ ଉଠି ସକାଳୁ ପ୍ରସ୍ତୁତ ହଉଛୁ। ଆଉ ଆପଣଙ୍କର କଣ କେମିତି ଦୈନନ୍ଦିନ ଜୀବନ ଚାଲିଛି?
ସେମିତି କର୍ମକ୍ଷେତ୍ରକୁ ଯିବା ପାଇଁ ସକାଳୁ ଦଶଟା ସିଫ୍ଟି ଦ ସାଢ଼େ ନଅଟାରୁ ଘରୁ ଯିବା ପାଇଁ ପଡିବ। ସେଇ ଅନୁସାରେ ଆମକୁ ବି ପ୍ରସ୍ତୁତ ହବା ପାଇଁ ପଡୁଛି କିଛି ରୋଷେଇ କରିବା ପାଇଁ ପଡୁଛି ଆଉ।
ଆଜ୍ଞା ଆଜ୍ଞା ତ ଆପଣ ଯେମିତି କହିଲେ ଆପଣ ପ୍ରସ୍ତୁତ ହଉଛନ୍ତି ରୋଷେଇ କରୁଛନ୍ତି ତ ଆଜିକାର ଖାଦ୍ୟ କଣ ପ୍ରସ୍ତୁତ କରୁଛନ୍ତି ଆପଣ?
ଭାତ ଡାଲି ଅଣ୍ଡା ଭଜିଆ।
ଆଜ୍ଞା ସୁନ୍ଦର ଖାଦ୍ୟଟି ଆପଣ ପ୍ରସ୍ତୁତ କରିଛନ୍ତି। ଶୁଣି ବହୁତ ଖୁସି ଲାଗିଲା। ଆଉ ଅପଙ୍କର ଅ କର୍ମ କ୍ଷେତ୍ରକୁ ଯିବାର ସମୟ କଣ ରହୁଛି।
ହୁଁ କର୍ମକ୍ଷେତ୍ରରେ ଯିବା ସମୟ ଯେମତି ମୁଁ ଆପଣଙ୍କୁ କହିଲି। ସାଢ଼େ ନଅରେ ବାହାରୁଛୁ।
ଆଜ୍ଞା।
ଆଗାମୀ ଅଧ୍ୟାୟରେ ଆପଣଙ୍କର କିଛି କେବେ ଛୁଟି ଫୁଟି ନବାରେ ଅଛି ନା ନାହିଁ।
ଆଗାମୀ ଅଧ୍ୟାୟରେ ତ ସେମିତି କିଛି ଚୁଟିର ବିଶେଷ ଜୋଯ ନା ହିଁ। ତଥାପି ମୁଁ ଭାବିଛି କର୍ମ କ୍ଷେତ୍ରରୁ ଗୋଟେ ଦୁଇ ଦିନର ବିରତି ନେଇ ଟିକେ କର୍ମକ୍ଷେତ୍ରରେ ଏବେ ଟିକେ ଦରମାର ଟିକେ ଅସୁବିଧା ହଉଛି ଯେହେତୁ
ହୁଁ।
ତ ଅଲଗା ଜାଗା ଦେଖିବା ପାଇଁ ଭାବୁଛୁ।
ଅଲଗା ଚାକିରି ଦେଖୁଛନ୍ତି?
ଆଜ୍ଞା ତ ଆପଣ ୟା ଉପରେ କଣ ମତାମତ ଦବାକୁ ଚାହୁଁଛନ୍ତି?
ନାଇ ନାଇ ଠିକ କା ମ। ଆଇଦି ସେ ଟି ଆଇ ଟି ମାଧ୍ୟମରେ ଆପଣଙ୍କୁ ଆଇ ଟି ହେଉ କିମ୍ବା ନନ୍ ଆଇ ଟି ଆପକୁ କିଛି ସମୟ ପରେ ତ ଆପଣଙ୍କୁ ଚେଞ୍ଜ କରିବା ପାଇଁ ପଡିବ ଅଲଗା କରିବା ପାଇଁ ପଡିବ। କାହିଁକି ନା ଯଦି ଆପଣ ଆପଣଙ୍କର ଆଗାମୀ ଅଧ୍ୟାୟ ପାଇଁ ଭଲ ଦେଖିବା ପାଇଁ ଚାହୁଁଛନ୍ତି ତ ଆପଣଙ୍କୁ ଯେତେ ଜରୁରୀ ହେଇପାରୁ ଆପଣଙ୍କୁ ଚେଞ୍ଜ କରିବା ପାଇଁ ପଡିବ ମେହନତ କରିବା ପାଇଁ ପଡିବ।
ଆଜ୍ଞା।
ସେଇଟା ହିଁ କଲେ ହିଁ ଆଗକୁ ବଢ଼ିପାରିବେ ଆଉ ଭଲ ହବ।
ନିଶ୍ଚିତ ଭାବରେ ଆପଣଙ୍କର ଉପଦେଶଟି ଶୁଣି ବହୁତ ଖୁସି ଲାଗିଲା ମୁଁ ମଧ୍ୟ ମୋର ଜୀବନରେ ଆପଣଙ୍କର ଉପଦେଶଟି କାର୍ଯ୍ୟରେ ଲଗେଇବି। ତ ଆପଣଙ୍କର କଣ କେମିତି ଯୋଜନା ରହୁଛି ଆଗକୁ?
ଯୋଜନା ମାନେ କେଉଁ ଅର୍ଥରେ ଯୋଜନା ବାବଦରେ ଆ ପଚାରୁଛନ୍ତି?
ଯୋଜନା କି ଆପଣଙ୍କର କର୍ମକ୍ଷେତ୍ର ବଦଳେଇବା ପାଇଁ ହଉ କି ଆପଣଙ୍କର ବାହାରକୁ କିଛି ଯିବାର କିଛି ଯୋଜନା ଅଛି ୟା ଭିତରେ
କର୍ମକ୍ଷେତ୍ର ଯୋଜନା ତ ଅଛି। ବଟ୍ ସେମିତି କିଛି ନାହିଁ ଯେ ନିହାତି ଦରକାର। ବଟ ଯୋଜନା ତ ଅଛି ନିହାତି ବଦଳାଇବାର ଯେ ଯେତେବେଳେ ଆମକୁ ମିଳିଯିବ ସମୟ ମିଳିବ ମୌକା ମିଳିବ ଆମେ ଯାଇ ଇଣ୍ଟରଭ୍ୟୁ ଦେଇ ଦେଇକି ସାଙ୍ଗେ ସାଙ୍ଗେ ଆମେ ଚେଞ୍ଜ କରିଦବୁ। ଆଖି ନଜରରେ ଏତ ଅଛି ମିଳିଲେ ଆମେ ଚେଞ୍ଜ କରିଦବୁ, ସେମିତି କିଛି ନାହିଁ ଯେ ନହେଲେ ନହବ ବଟ ମିଳିନା ଆମେ ଚେଞ୍ଜ କରିଦବୁ, ଏଇଭଳିଆ ରହିଛି। ଆଉ ଯେହେତୁ। ଏଇ ବର୍ଷ ଆମେ କୁଆଡେ ବୁଲିବା ପାଇଁ ଯାଇନୁ ବହୁତ ବର୍ଷ ହେଇଗଲାଣି ତ ସେ ସେଥିପାଇଁ ବୁଲାବୁଲିରେ ବି କିଛି ପ୍ଲାନ୍ ମୁଁ ରଖିଥିଲି ଦେଖାଯାଉ କଣ ହଉଛି।
ଆଜ୍ଞା।
ହୁଁ।
ତ ଭଲ ଲାଗିଲା ଆପଣଙ୍କୁ ଠୁ ଶୁଣିକି ଏସବୁ କଥା।
ହୁଁ।
ଖୁସି ଲାଗିଲା ବହୁତ।
ହୁଁ ଆପଣଙ୍କୁ ଖୁସି ଲାଗିଲା, ଆପଣ ରିକେୟାଡ ଯିବାର ଅଛି କି?
ତ ମୁଁ ବି ଭାବୁଥିଲି ବନ୍ଧୁ ଆପଣ କୋଉଠିକି ଯିବେ କଣ କରିବେ, ତାର ଟିକେ ଯୋଜନା କହିଲେ‌। ମୁଁ ବି ଯଦି ସମ୍ଭବପର ହୁଅନ୍ତା, ମୁଁ ବି ସେଠାକୁ ଯିବାକୁ ପ୍ରସ୍ତୁତ ହୁଅନ୍ତି।
ନାଇଁ ମୁଁ ଭାବିଥିଲୁ ଗୋଆ ଯିବାରେ ନହେଲେ, ଆଉ କୋଉଠିକି ଯିବାରେ, ମୁଁ ଡିସାଇଡ କରିପାରୁନି ଏତେ ପର୍ଯ୍ୟନ୍ତ। କିଛିଟା ବନ୍ଧୁ ଅଛନ୍ତି ଯୋଉମାନେ କି ଉଁ ଏତେ ପର୍ଯ୍ୟନ୍ତ କିଛି ଡିସାଇଡ କରି ପାରୁନାହାନ୍ତି।
ଆଜ୍ଞା ଆଜ୍ଞା ତ ଆପଣ ଯେମିତି କହିଲେ। କି ଆପଣ ଏପର୍ଯ୍ୟନ୍ତ କିଛି ମନ। ବଳେଇ ପାରୁନାହାନ୍ତି କୋଉଠିକି ଯିବେ, ତ ସେମିତି କିି ୟା ପୂର୍ବରୁ ଯେମିତି ଆପଣ କହିଥିଲେ। ଗୋଆ ଯାଉଛନ୍ତି ବୋଲି ତ ଗୋଆ ଆପଣ ଏକା ଯାଉଛନ୍ତି ନା ଆପଣଙ୍କର ବନ୍ଧୁ ମାନଙ୍କ ସହିତ। ନା ପରିବାର ସହିତ ଯାଉଛନ୍ତି।
ନାଇଁ ବନ୍ଧୁମାନଙ୍କ ସହିତ।
ଆଜ୍ଞା ଆଜ୍ଞା ନିଶ୍ଚିତ। ବନ୍ଧୁ ମାନଙ୍କ ସହିତ ତାହେଲେ ଯାଉଛନ୍ତି ଗୋଆ ତ କେତେ ଦିନର ଆପଣଙ୍କର ଯୋଜନା ରହୁଛି ସେଠି।
ତିନି ଚାରି ଦିନର ଯୋଜନା ହଉଛି ବଟ। ବର୍ଷା ଋତୁ ପାଇଁ କିଛି ଏମିତି ଅଛନ୍ତି ସାଙ୍ଗ ଯୋଉମାନଙ୍କର କିଛି। ଏତେ ପର୍ଯ୍ୟନ୍ତ। ସେମାନଙ୍କର ଠିକ ନାହିଁ କି ଯିବେ ନ ଯିବେ ତ କିଛି ନୁହଁ ସେଇଥିପାଇଁ ଟିକେ। କୁଣ୍ଠାବୋଧ ରହିଛି ମୋର ଯିବାରେ ଆଉ। ନା ବର୍ଷା ଋତୁ ତାପରେ କଣ ହବ କଣ ନାହିଁ ସେ ସବୁ ବି ଦେଖ।
ଆଜ୍ଞା ନିଶ୍ଚିତ ଭାବରେ କାହିଁକି ନା ଯେହେତୁ ଆପଣ ଅଁ। ଆଗ ମାସ ପାଇଁ ଯୋଜନା କରୁଛନ୍ତି ଯିବା ପାଇଁ ତ ସେଦିନ ସେତେବେଳେ ତ ବର୍ଷା ଋତୁ ରହୁଛି।
ଏଇ ମାସ ଆଜ୍ଞା।
ତ ଏବେ ତ କାହିଁକିନା ବର୍ଷା ଆରମ୍ଭ ହେଇ ସାରିଲାଣି।
ହୁଁ।
ସେଠି ବି ଆପଣ ଯେମିତି କହିଲେ ଗୋଆ ଯାଉଛନ୍ତି ବୋଲି ଗୋଆରେ ବି ତ ନିଶ୍ଚିତ ଭାବରେ ବର୍ଷା ହଉଥିବ। ଅଦିନିଆ ବର୍ଷା ମଧ୍ୟ ହଉଥିବ। ଦେଖନ୍ତୁ ତଥାପି ଆପଣଙ୍କୁ ଯଦି ଦେଖ ସୁବିଧା ହଉଛି। ତ ଆପଣ ଖୁସି ଅଛନ୍ତି ଯିବା ପାଇଁ ତ ନିଶ୍ଚିତ ଭାବରେ ମୁଁ ପରାମର୍ଶ ଦେବି।
ସୁବିଧା ଅସୁବିଧାରେ କିଛି କଥା ନାହିଁ ସମସ୍ତଙ୍କର ଯେମିତି। ପୂର୍ବରୁ ମନ ଥିଲା ସେମିତି ପୂର୍ବରୁ। ଯଦି ରହିବ ମନ ସେମିତି ତ ଯିବାରେ କିଛି ଅସୁବିଧା ନାହିଁ। କିଏ କୋଉଠି ଅଛି ଯୋଉମାନେ ଯିବା ସ କିଏ କୋଉଠି ଅଛି ସିଏ କୋଉଠି ଅଛି କେବେ କିଛି ଠିକ୍ ଠିକଣା ନାହିଁ କଣ ହବ କଣ ନାହିଁ। ସେଥିପାଇଁ ଟିକେ କୁଣ୍ଠାବୋଧ ରହିଛି ନହେଲେ ଆଉ କିଛି ନାହିଁ।
ତାହେଲେ କଣ କହୁଛନ୍ତି ଯ ଅ ଯଦି ଗୋଆ ଜିବା ପାଇଁ। ଆପଣ ଯୋଜନା କରୁଛନ୍ତି ତାହେଲେ ମୁଁ ମୋର ବନ୍ଧୁ ମାନଙ୍କ ସହିତ କଥା ହେବି।
ତ ଆକ୍ଚୁଲି ବନ୍ଧୁ ମାନଙ୍କ ସହିତ ଆପଣ କଥା ହେଇପାରିବେ। ଆପଣ ହିଁ। ଯଦି ଇଣ୍ଟ୍ରେଷ୍ଟ୍ ଦେଖାଉଚନ୍ତି ତ ନିହାତି କଥା ହେଇପାରିବେ।
ଆଜ୍ଞା ମୋର ତ ଇଛା ବୃତ୍ତି ଅଛି ବଟ୍ ଇଚ୍ଛା ବୃତି ଟା ଏଥିପାଇଁ ଯେ ଯଦି ଆପଣ ଯିବାକୁ ଆପଣଙ୍କର ଯିବାକୁ ଯୋଦି ଦଶ ପ୍ରତିଶତ ଇଚଛା ଥିବ ତ ମୁଁ ମୋର ନିଜର ଯୋଉ ଦୁଇ ପର୍ ପ୍ରତିଶତ ଇଚ୍ଛାବୃତ୍ତି ଟା ମୁଁ ସେଟାକୁ ଦଶ ପ୍ରତିଶତ କରିବାକୁ ଇଛା ପକାଶ୍ କରିବି।
ଆପଣଙ୍କ ଇଚ୍ଛା ଦୁଇ ରୁ କରିବେ ଦଶ କରିବେ ଦଶ ରୁ କରିବେ ଦୁଇ କରିବେ। ଆପଣଙ୍କ ଉପରେ ଡିପେଣ୍ଡ୍ ମୋ ଇଚ୍ଛା ପ୍ରତି କଣ ଅଛି। ମୁ ଦୁଇ କରେ ଦଶ୍ କର।
ପଚାରୁଚି ଯଦି ଆପଣଙ୍କ ଇଚ୍ଛା ବୃତ୍ତି ଥିବ ତ ଯିବାରେ ମୁଁ ମୋର ବନ୍ଧୁ ମାନଙ୍କ ସହିତ କଥା ହେବି।
ହଁ ତ ପ୍ଲାନ୍ ଅଛି ଆପଣ କଥା ହେବେ ନ କଥା ହେବେ ଆପଣଙ୍କ ଉପରେ ଡିପେଣ୍ଡ କରେ।
ନା ଯଦି ଆପଣ ଏବେ କହିବେ କି ଆପଣ ଏବେ ଯେହେତୁ କହିଲେ ଆପଣ ଏବେ କର୍ମକ୍ଷେତ୍ରକୁ ଯାଇନାହାନ୍ତି। ତ ମୁ ନିଶ୍ଚିତ ଭାବରେ ମୁଁ ମୋର ବନ୍ଧୁ ମାନଙ୍କୁ କଲ୍ ଲଗେଇବି। ତମେ ମିଶିକି କଥା ବା କିଛି ଗୋ ରେ କିଛି ଗୋଟେ ଆପଣକ ଡିସିସ ଫାଇନାଲ୍ ଡିସିସନରେ ପହଞ୍ଚିବା।
ହୁଁ ଲଗାନ୍ତୁ ଲଗାନ୍ତୁ ନିହାତି।
ଆଜ୍ଞା ନିଶ୍ଚିତ ଭାବରେ ସେଇଟା ତ ଆମେ କଥା ହେବା ନିଶ୍ଚିତ ଭାବରେ ତ ଆଉ ଆପଣଙ୍କର କଣ କେମିତି ଚାଲିଚି ସବୁ? ଉଁଦୈନନ୍ଦିନ ଜୀବନ
ଦୈନନ୍ଦିନ ଜୀବନ୍ ତ ଆପଣ ସବୁଦିନେ ଫୋନ କରୁଛନ୍ତି ଦୈନନ୍ଦିନ ଜୀବନ ବାବଦରେ ଯା ଯାହା ସେଇ ଚାକିରରି ଯିବା ରୋଷେଇ କରିବା ଯିବା ଆସି ଯାହା ଚାଲିଚି ଆଉ ସେକେଣ୍ଡ୍ କଥା ହୋଉଚି କେମିତି କଣ ରୋଷେଇ କରିବା ସେଟା ବି ଦେଖିବାକୁ ପଡୁଚି ଆପଣଙ୍କ ଯଦି କିଛି ହଁ ଦକ୍ଷତାରୁ ଆପଣ କିଛି ମୋତେ ରୋଷେଇ କହିବେ ତ ମୁଁ ଆଜି ସେ ରୋଷେଇଟି କରିବି।
ନିଶ୍ଚିତ ଭାବରେ ଯେମତି କହିଲେ ଆପଣ ରୋଷେଇ ବିଷୟରେ ଜାଣିବାକୁ ଚାହୁଁଚନ୍ତି ରୋଷେଇ ବିଷୟରେ ତ ସେମିତି ବିଶି କିଛି ଗଭୀର ଜ୍ଞାନ ମୋର ନାହିଁ। ଆପଣ ଯେମତି ସାଧାରଣ ଖାଇବା ସବୁ ନେଇଯାଆନ୍ତୁ ଭାତ ହୋଉ ଡାଲି ହୋଉ କି ଚୁଙ୍କ ହୋଉ ସେ ସବୁ ସାଧାରଣ ଖାଇବା ବିଷୟରେ ମୁଁ ବିଶେ ମୁଁ ଆପଣଙ୍କୁ କିଛି କହିପାରିବି।
ଛୁଙ୍କ କେମିତି ଟିକେ କହିବେ କି ଛୁଙ୍କ କହିଲେ ଯୋ ଆପଣ ଛୁଙ୍କ
ସେଇଟା ଆପଣଙ୍କ ଯୋଉଟାକାର ରୋହୁଛି ଡାଲି ଡାଲି ହଉ କିମ୍ବା ଦହି ହୋଉ କି ବାଇଗଣ ଆପଣ ଯୋଦି ଦହି ବାଇଗଣ କରୁଚନ୍ତି ତ ସେଥିରେ ଯୋଉ ଛୁଙ୍କ ଦିଅନ୍ତି ତା ବିଷୟରେ ମୁଁ ଆପଣଙ୍କୁ କହୁଥିଲି ସେଟା କିଛି କିଛି ବିଶେଷ ଖାଦ୍ୟ ରହୁନାହିଁ।
ହୁଁ ହୁଁ। ଛୁଙ୍କ କେମି୍ ତି କଣ କରୁଛନ୍ତି ଛୁଙ୍କ?
ଆଜ୍ଞା ଆପଣ ମତେ ମତେ ଲାଗୁଛି ଥଟାସ୍ ସେ କରୁଚନ୍ତି। ମତେ ଯାହା ଆପଣଙ୍କ କଥାବାର୍ତ ରୁ ଅନୁଭବ ହୋଉଚି।
ନାଇଁ ଥଟାସ୍ ନାହିଁ ମୁଁ ଛୁଙ୍କ କେମିତି କଣ ଦିଅନ୍ତି ମୁଁ ସେଟା ପଚାରୁଥିଲି ଆପଣଙ୍କୁ।
ସେମିତି କିଛି ଛୁଙ୍କାର ବିଷୟ କିଛି ନାହିଁ ଆପଣ ଯଦି ରସୁଣ ଛୁଙ୍କ ଖାଇବାକୁ ଭଲ୍ ପାନ୍ତି ତ ରସୁଣ ଛୁଙ୍କ ଦେବେ ଯଦି ଆ ଆପଣ ସାଧାରଣ ଛୁଙ୍କ ଯୋଉ ଖାଇବାକୁ ଯଦି ଭଲ ପାଆନ୍ତି ଖାଲି କଡେଇରେ ତେଲ ନେଇ ଜିରା ଜିରା ପକେଇବେ ଜିରା ପକେଇକି ଶୁଖିଲା ଲଙ୍କା ପକେଇବେ। ଯୋଦି ଆପଣଙ୍କର ଭୃସୁଙ୍ଗ ପତ୍ର ରହୁଛି ଭୃସୁଙ୍ଗ ପତ୍ର ଦେଇପାରିବେ। ଦେଇ ଲାଷ୍ଟକୁ ଯେତେବେଳେ ତେଲ ଗ୍ୟାସ୍ ଟାକୁ ପୁରା କମ୍ କରିଦେଇକି ଲଙ୍କାାଗୁଣ୍ଡ ଯୋଉଟା ଆପଣ ନାଲି ଲଙ୍କାାଗୁଣ୍ଡ ହୋଉଚି ପକେଇବେି ପକେଇକି ଯାହାବି ଆପଣ ଡାଲି ହୋଉ ଯାହାବି ଆପଣ ପକଉଛନ୍ତି ତା ଉପରେ ପକେଇଦେବେ। ଯେମିତି ଶେଷରେ ସାଉଣ୍ଡ ଟା ଗୋଟା ଶବ୍ଦ ଯୋଉଟା ଆସେ ଛୁଚୁର ହେଇକି ସେ ଶବ୍ଦ ଟା ଆସିବ।
ଓକେ ଓକେ ଓକେ ବୁଝି
ଆପଣ ମତେ ଲାଗୁଛି ନିଶ୍ଚିତ ଭାବରେ ଏବେ ଛୁଙ୍କ ଦଉଛନ୍ତି ସେଥିପାଇଁ ମୋତେ ପଚାରିଲେ?
ହଁ-ହଁ ନିହାତି-ନିହାତି ଆପଣ ଜାଣିପାରୁଛନ୍ତି।
ଆଜ୍ଞା ରସୁଣ ଚୁଙ୍କ ଟା ମତେ ଲାଗୁଚି ସମସ୍ତଙ୍କୁ ବିଶେଷ ଭାବରେ ଭଲ ଲାଗେ। ଆପଣଙ୍କୁ କଣ କେମିତି ଲାଗେ ତ ସେଟା ମୁଁ ଜାଣିନି ବ ରସୁଣ ଛୁଙ୍କ ସମସ୍ତଙ୍କୁ ଭଲ ଲାଗେ।
ସେମିତି କିଛି ନାହିଁ ଯୁ ରଶୁଣ ଝୁଙ୍କ, ଝୁଙ୍କ ରେ ଟିକେ ଆ ଯେମିତି ମତେ ପଖାଳ ଛୁଙ୍କ ଭଲ ଲାଗେ କେମିତି କରାଯାଏ ଆମ୍ବ ଅଦା ପ କେଇବ ଫୁଟନ ଟିକେ ପକେଇବ ଭୂଷିଁଙ୍ଗା ପତ୍ର ଟିକେ ପକେ ପକେଇକି କଞ୍ଚା ଲଙ୍କାକୁ ଟିକେ ପକେଇକି ତାର ଟିକେ ତେଲ ପକେଇକି ଖାଲି ଜଷ୍ଟ ଜାଳରେ ଟିକେ ନାଁ ନି ସେ ଯୋଉ ତେଲ ଉପରେ ଟିକେ ଧୂଆଁ ଚଡିବା ଦରକାର ସେଇଟାକୁ ଆଣିକି ପକେଇଦବା ପଖାଳ ଉପରେ ଖାଇବ ବହୁତୁ ମଜାଦାର ଲାଗେ ସେସବୁ ଖାଇବା।
ଆଜ୍ଞା ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାର ର ଚଏସ୍ ରହୁଛି ଆମେ ତ ତାକୁ କହିପାରିବାନି ଯେହେତୁ ଆପଣଙ୍କୁ ଆମ୍ବ ଅଦାର ଛୁଙ୍କ ଭଲ ଲାଗେ କହିଲେ ମତେ ମତେ ରସୁଣ ର ଝୁଙ୍କ ଭଲ ଲାଗେ। ଆଜ୍ଞା ତ ବହୁତ ଲୋକଙ୍କୁ ପିଆ ଜର ଛୁଙ୍କ ବି ମଧ୍ୟ ଭଲ ଲାଗେ।
ହୁଁ, ଡାଲି କେବଳ ପିଆଜ ଦେଇକି ଛୁଙ୍କିଦବ କେତେ ସୁନ୍ଦର ଲାଗିବ।
ଆଜ୍ଞା ତ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଚଏସ୍ ରହୁଛି।
ହଁହଁ ଯାହାକୁ ଯେମିତି ଆସେ ସେଇଟା ବି ରହୁଛି।
ଆଜ୍ଞା ଆଜ୍ଞା।
ହୁଁ।
ଭଲ ଲାଗିଲା ଆପଣଙ୍କ ସହିତ କଥ କଥା ହେଇ ତ ଆପଣ ଯେମିତି କହିଲେ ମୋର ବନ୍ଧୁ ବନ୍ଧୁ ମାନଙ୍କ ସହିତ ଆପଣ କଥା ହବାକୁ ଚାହୁଁଛନ୍ତି ଯୋଜନା ବିଷୟରେ ଆପଣ କିଛି ହଉ କହିବାକୁ ଚାହୁଁଛନ୍ତି ତ ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ ଏବେ କଲ୍ କରୁଛି। କଲ ଶେଷରେ ମୁଁ ମୋ ବନ୍ଧୁ ମାନଙ୍କ ସହିତ କଥା ହେଇ
ହୁଁ ଠିକ୍ ଠିକ୍ ଆପଣ ଏବେ କଲ କରନ୍ତୁ। କିଛି ଅସୁବିଧା ନାହିଁ ମୁଁ ବି ଅଛି ଦଶ ମିନିଟ୍ ପାଇଁ ଏବେ।
କନ୍ ଯୋଉ ବ୍ୟସ୍-ବ୍ୟସ୍ତ ଥିଲେ ରୋଷେଇ କାର୍ଯ୍ୟରେ ଆପଣ ବି କାର୍ଯ୍ୟ କରନ୍ତୁ କର୍ମ କ୍ଷେତ୍ର କୁ ଯାଆନ୍ତୁ। ମୁଁ ବି ଯାଉଛି ମୋର ନୀତି ଦୈନନ୍ଦିନ କାମ ସବୁ ସାରିବାକୁ ଚେଷ୍ଟା କରୁଛି।
ଠିକ ଠିକ ଠିକ ରଖୁଛି।